ହ୍ୟାଲୋ।
ହଁ, କଣ କରୁଛ?
ଏଇ ଠାକୁର ବାସନ ମାଜିବାକୁ ଆଇଲି।
ତମର କଣ ଚାରିଟା ବେଳେ ଠାକୁର ବାସନ ମାଜି ଦିଅକି?
ହଁ, ଆମର ଏବେ ମାଜିକି ବାସନ ଘର ଠାକୁର ଘର ପୋଛିକି ରଖିଦେଉ।
ଓହୋ ଏ ସକାଳୁକୁ ଖାଲି ଉଠିଥିବ ପୂଜା କରୁଥିବ ଠାକୁର ଆଉ।
ହଁ, ଖାଲି ସକାଳୁ ଉଠିଲେ, ଖାଲି ଫୁଲ କାଢିକି ଆମର ପୂଜା ହବ ଆଉ।
ହଁ, ତମର ପା ଠାକୁର ବସେଇଥିଲ?
ହଁ, ଆମର ଠାକୁର ବସିଥିଲା ହରିବଂଶ ବସିଥିଲା ତିନି ଦିନି। ଆଉ ଦୁର୍ଗାଙ୍କର ପୂଜା ହେଲା ଆଠ ଦିନି।
ଅହ ଜା ଭଲ। ହୁଁ, ଭୋଜିରେ କେତେ ଲୋକଙ୍କୁ ଖାଇବାକୁ ଦେଲ?
ଭୋଜିରେ ହେଇଥିଲା ସାଢେ ତିନିଶ ଲୋକଙ୍କ ପାଇଁ ଖାଇବାକୁ।
ଅ ହ ଆଇଟମ୍ କଣ କଣ ହେଇଥିଲା?
ଆଇଟମ ହେଇଥିଲା। ଅରୁଆ, ଡାଲି ଆଉ ମିକ୍ସଚର ପୋ ପୋଟଳ ରସା, ଖିରି, ଖଟା, ପାମ୍ପଡ଼, ପିତା ଆଉ।
ହୁଁ ଆଉ
ତତେତ କହିଲି, ତୁ ତ ଆସିଲୁନି ଭୋଜିରେ।
ଆମର ବା ଛୁତିକହେଇଥିଲା ତ, ଠାକୁରଙ୍କ ଭୋଜି ଆଉ କଣ କରିବା।
ହଁ, ମୋ ସାଙ୍ଗମାନଙ୍କୁ ବି ସବୁ କହିଥିଲି କେହି ଆଇଲେନି। ଆଇଲେନି ଆଉ ବନ୍ଧୁବାନ୍ଧବ ତ ସେ ସବୁ ଆସିଥିଲେ।
ହଁ, ଏଇ ଯୋଉ ଖରାରେ ଯାହା ହଉଛି କାଦୁଆଳ ଭୋଜି ସେଥିପାଇଁ ବୋଧେ ଆଉ।
ହଁ ସେଇଥିପାଇଁହିଁ ଟିକେ ପ୍ରାୟ ଲୋକ ଆସିଚ
ହୁଁ ଆଉ ଗାଧୁଆଳେ କଣ ଖାଇଥିଲ।
ଗାଧୁଆ ବେଳେ ଖାଇଥିଲି ଭାତ ଆଉ ଭେଣ୍ଡି ତରକାରୀ ଶାଗ ତରକାରୀ ଶାଗ ଭଜା। ଆଉ ଆଳୁ ଭତ୍ତା ଖାଇଥିଲି ଆଉ।
ଓହୋ ଆଉ ଯୋଉ ସଖାଳେ କଣ ଖାଇଥିଲ?
ସଖାଳେ ଖାଇଥିଲି ପଖାଳ ଆଉ ସେଇ ଆଳୁ ଭର୍ତ୍ତା ଶାଗ ଭଜା ବଢି ଆଉ ଆମ୍ବ।
ହୁଁ। ଏବେ ତ ଯୋଉ ଗରମ ହଉଚି ଖାଲି ପଖାଳ ଖାଇବାକୁ ଇଚ୍ଛା ହଉଚି। ଆମର ତିନି ଟାଇମ ଯାକ ପଖାଳ ଖାଉଛୁ।
ହଁ ଏ ଗରମରେ ତ ସବୁବେଳେ ପଖାଳ ଖାଇବାକୁ ଇଛା ହଉଚି ଆଉ। ତରକାରୀ ବି କିଛି ଭଲ ଲାଗୁନି ମସଲା ତରକାରୀ। ହୁଁ, ବିଲରେ ରହିଲେ ଖରା ପ୍ରବଳ ଆଉ।
ହଁ ବା ବିଲରେ ପାଣି ପାଣି ମଡା ହଉଚି।
ହେଇ ପଡୁଛି ଗାଧେଇ ପଡୁଛି କାଲି କରିଦେଇଥିଲି ଶୀଘ୍ର। ଆଜି ଆଉ ଖରା ବେଳେ ଇଚ୍ଛା ହେଲାନି କରିବା ଲାଗି। ପୁଣି ରାତିକି ଗାଧେଇମି ପୁଣି ଗୋଟେ ରାତିକି ପୁଣି ଶୋଇଲା ବେଳୁକୁ ପୁଣି ଗାଧେଇକି ଶୋଇମି ଆଉ।
ହଁହୋ ଯୋଉ ଖରା ଗରମ ହଉଚି କଣ କରିବା ଆଉ?
ହଁ।
ହଁ, ଆଉ ଆଉ ତମ ଝିଅ ବୁଲିବାକୁ ଯାଇଛି ବୋଧେ?
ହଁ ଝିଅ ଶୋଇକି ଉଠିକି ଯାଇଛି ବୁଲିବାକୁ।
ଅଁହଁ
ହୁଁ।
ଆଉ ତମ ଝିଅ ଦିହ ଭଲ ନା।
ହଁ ଝିଅ ଦେହ ଭଲ ଏଇଠି ଟିକେ ସମସ୍ତେ ଜର ହେଇଥିଲା ତ। ତାଙ୍କ ଘରକୁ ସେ ଯାଏ ତାକୁ ଟିକେ କାଶ ହଉଚି ଆଉ।
ଆଉ ରଜ ପାଇଁ କହୁଥିଲ ଡ୍ରେସ ସେ ସେ ଶାଢୀ ଆଣିବା ପାଇଁ ଆଣି ସାଇଲଣି।
ନା ଯାଇନାହିଁ କାଲି ଭାଇ ଘରେ ରହିବେ କାଲି ଯି ହୁ କାଲି ପହର ଦିନ ଆନିଭର୍ସରୀ ଅଛି କାଲି କିଣିକି ନେଇକି ଆସିବ ଆଉ।
ଓ ହୋ ଆଉ ଯୋଉ ତମ ଯୋଉ କୋଉଠୁ ଆଣିବ ଏଇଠୁ ନା ଯିବ
ନା ଏଇଠୁ ନେଇ ଆସିବି ଯାଇଥିଲି ସିଆଡେ ଆଣିଲି ଭାଇଙ୍କର ଝିଅର। ଆଉ ମୋର ଆଣିନଥିଲି ଏଇଠୁ ନେଇ ଆସିବି ଆଉ। ଏଇ ଖରାରେ ଏତେ ବାଟ ଆଉ ଯିବିନି ପାଖରୁ ନେଇ ଆସିବି।
ଅଁ ହଁ।
କାଲି ବହୁତ କାମ ଅଛି କାଲି ଭାଇ ଘରେ ରହିବେ ଯିମୁ ଟିକେ ବୁଲିବାକୁ।
ହୁଁ।
ପହର ଦିନ ଟାଇମ ହବନି ତ, କାଲି ଯିବୁ ବୁଲିବାକୁ କାଲି ଯିମୁ ପୁଣି ସପିଙ୍ଗ କରିବାକୁ। ପାର୍ଲର ଯିବି କାଲି କାଲି ସବୁଆଡେ ହେଇଯିମି ଆଉ।
ହୁଁ ଯୋଉ ଇଏ କରୁନା, ଏଇଠି ତ ଆମର ଭାରି ଭିଡ ହଉ ଚେ ଦୋକାନ ସବୁ ଏବେ।
ହଁ ଖରାବେଳେ ଗଲେ ଟିକେ ଫାଙ୍କା ଥିବ ବୋଧେ ଆଉ।
ହଁ ଟିକେ ଖରାବେଳେ ଫାଙ୍କା। ଆଉ ନହେଲେ ସବୁବେଳେ ଭିଡ଼।
କୋଉ ଦୋକାନ ସବୁ ନୂଆ ନୂଆ କନ୍ ଶାଢୀ ଫାଢୀ ସବୁ ଆଣିଛି।
କିଏ କୁହନି?
ମୁଁ କହିଲି କାହା ଦୋକାନ ନୂଆ ନୂଆ ଶାଢୀ ଆଣିଛି।
ଏଇ ପୁଷ୍ପା ଦୋକାନରେ ଗୋଟେ ନବ ଗୋଟି ଶାଢୀ ନୁହେଁ ନା
ହଁ।
ସେଇଗୁଡା ଆସି ଆଣିଛି ହେଲେ ତା ଦେହରେ ବ୍ଲାଉଜ୍ ପିସ୍ ନାହିଁ।
ଆଉ କଟନ୍ ର ବୋଧେ।
ହଁ କଟନ୍ ର କଟନ୍ ର ଯୋଉ ଆଉ ବୋଧେ ଇଏ ନୁହେଁ ନା ସେପଟ ସୋରୁମ୍ ହଁ। ସୋରୁମ୍ ରେ ବୋଧେ ନବ ଗୋଟି ଶାଢ଼ୀ ତା ଦେହରେ ବ୍ଲାଉଜ୍ ପିସ୍ ବାଲା। ଆଣିଥିବ ବୋଧେ ବଢି଼ଆ ଦେଖାଯାଉଛି ସେ ଶାଢ଼ୀ। ଗୁଡ଼ା ଲିପି ଆଜି ଗୋଟେ ପିନ୍ଧିଥିଲା ବଢିଆ ଦେଖା ହଉଥିଲା ଆମେ ଯାଇଥିନୁ ଆଜି। ହଁ ପୁରା କଟନ୍ ର ପୁରା ପତଳା କଟନ୍। ଖରାଦିନେ ବି ପିନ୍ଧି ହବ ତା ଦେହରେ ବ୍ଲାଉଜ୍ ପିସ୍ ଗୋଟେ। ସାଗ୍ ରେ ପୁରା ମ୍ୟାଚିଂ କଲା ଭଳିଆ ଅଛି। ବୋହୁତ୍ କମ୍ ପଇସାରେ ବୁଝ। ହେଇଛି ତିନିଶହ ମାନେ ସାଢ଼େ ତିନିଶହ ଚାରିଶହ କି ଚାରିଶହ ପାଂଶହ ଟଙ୍କା ଭିତରେ।
ଓ ହୋଉ ଯିବା ତାହେଲେ ସେଇଠିକି ଆଉ ମୁଁ କାଲି ଗଲାବେଳକୁ ତତେ ଡାକିବି ଆଉ।
ହଁ ଭଲ ଦେଖା ହଉଛି ସେ ଶାଢ଼ୀ। କଣ କହିଲ?
ମୁଁ କହିଲି ସିଏ ବି ମତେ ଦୁଇଶହ ଟଙ୍କା ଦବାର ଅଛି ତାରି ଦୋକାନରୁ ଯାଇ କି ଆଣିବି ଆଉ।
ହଉ ସେ ଯୋଉ ଠାକୁର କାମରେ ଆଣିଥିଲା ଯୋଉଟା ଇଏ ହେଇନି।
ହୁଁ ନା ଗୋଟେ ଶାଢୀ ଆଣିଥିଲି ସେଟା ପୁରା ଗୋଦାମ। ହେଇଗଲା ସେ ଶାଢୀଟା ଉଁ ଖାଲି ଚିରିଗଲା।
ହୁଁ ହୋଁ ହୋଁ ହୋଁ
ହଁ
ହଁଅ
ସିଏ ସେଇଆକୁ ଚାରି ପାଞ୍ଚଶହ ଟଙ୍କା ନେଇଥିଲା ତ ସେ କହିଲା ତମେ ଦୁଇଶ ଟଙ୍କା ଲସ୍ ସହିବ ମୁଁ ଦୁଇଶହ ଟଙ୍କା ଲସ୍ ସହିବି ମୁଁ ଦୁଇଶହ ଟଙ୍କା ଦବାର ଅଛି। ସେଇଥିଲାଇଁ ନେଇ ଆସିଲ ଦୁଇଶହ ଟଙ୍କା କାଟିକି ଆଉ ଯାହା ପଇସା ପଡି଼ବ ଦେଇକି ନେଇ ଆସିବି ଆଉ
ହଁ ସେଇୟା କରିବ ଆଉ ଶାଢ଼ୀ ଗୋଦାମଡା ରଇଯା ଆଣି ପାରିବ ନାଇଁ କେମିତି କୋଉଟା
ହଁ ବା ଜାଣିପାରିଲିିନି ବା
ହୁଁ
ମୁଁ କେତ ନ ମୁଁ ଛିଣ୍ଡେଇ ପାରିଲୁନି ନା ପୀ କଣ କରିବୁ ଛିଣ୍ଡେଇକି ଏଟା ଆଉ ଯୋଉ ଆଉ ତମ ଘରକୁ ଯିବ ନା କୋଉଦିନ
ହୁଁ ଘରକୁ ଯିବି ବୋଲି କହୁଛି ମନା କରୁଛନ୍ତି ତ କଣ ବସିବନି
ଓହୋ ରଜରେ ଯିବ ବୁଲିକି ପଳେଇ ଆସିବ ନହେଲେ ଆଉ
ହଁ ଖାଲି ବୁଲିଦେଇ ସାଙ୍ଗେ ସାଙ୍ଗେ ପଳେଇ ଆସିମି ଆଉ
ହୁଁ ତମେ କେତେ ଦିନ ହେଲାଣି ଯାଇଥିଲ?
ହଁ ମୁଁ ଯାଇଥିଲି ଯାଇକି ମାର୍ଚ୍ଚ ମାସରେ
ହଁ ତ ଦି ତିନି ମାସ ହେଇଗଲାଣି ଆଉ
ହଁ
ହୁଁ ଆଉ କିଛି ଗୋଟେ ରେସିପି କହୁନା
କଣ କହିଲ?
ଗୋଟେ ରେସିପି ଗୋଟେ କଣଟେ କହୁନ?
ତମ ଘରେ କିଏ ଛୋଟ ଛୁଆ ଅଛନ୍ତି
ହଁ ଗୋଟେ ଛୁଆଟେ ଅଛି ହଁ ଇଲୋ ଇଲୋ ଇଲୋ ସିଏ ଅନାନି ଗାଈ ଆଖିରେ ନେଇକି କାଠ ଗୁଡା ପକେଇଲାଣି
ହଁ ସେ ଗାଈକି ଦେଇଦଉ କାଠ ଖାଇବାକୁ
ହଁ ବା ଗାଈ ପାଣିରେ ତାର କାଠ ପକଉଚି। ଏଇୟା ଆଉ
କଣ ରେସିପି କହିମି କୋଉ ରେସିପି କହୁନ କହିମି?
ତ ଗୋଟେ ଛତୁ ପତ୍ର ପୋଡା କୁହ କେମିତି ହବ?
ଛତୁ ପତ୍ରପୋଡା ଏବେ କ ଛତୁ ପତ୍ରପୋଡା ଖାଇବାକୁ ଘରେ ମନ ହେଲା
ଆଜି ଆମର କୁଣିଆ ଆଇଥିଲେ ତ ଛତୁ ଆସିଥାନ୍ତା ଛତୁ ଟା ଆସିପାରିଲାନି। ଆସୁ ସିଏ ଆଜି ହେଇଥିଲା ଭାତ, ଡାଲି ଆଉ ହଉଛି କଣ କୁହନ୍ତି କାଙ୍କଡ ତରକାରୀ ଆଉ ହଉଛି ଛୁଇଁ କାଙ୍କଡ ତରକାରୀ ଛୁଇଁ ମସଲା ଦିଆ ହେଇଥିଲା
ହୁଁ।
ଆଉ ହଉଛି କଣ ଲୋ ଶାଗ ଭଜା ଆଉ ହ ସାଲଡ଼ ଆମ୍ବ
ପୁଣି ଆଜି କିଏ ଆସିଥିଲେ?
ଏଇ ମୋ ପିଇସି ପୁଅ ତାଙ୍କ ବୋହୂ ତାଙ୍କ ନାତି ମା ଦେହ ଭଲ ନାଇଁ ତ ତାଙ୍କୁ ଦେଖିବାକୁ ଆଇଥିଲେ ଆଉ
ଛତୁ ଆଣିବାକୁ ଛତୁକୁ ପଠେଇଥିଲେ ସେଟା ସରି ଯାଇଥିଲା ଛତୁଟା ଛତୁ ସରି ଯାଇଥିଲା ଛକରେ ସେଇଥିପାଇଁ
ହଁ
ହୁଁ।
ଆମ ଏଇ ପାଖ ଛକ ତ ରେଟ୍ ତୁ ଅଧିକା ମିଳିଛନ୍ତି ଆଉ
ହଁ ବା ରେଟ୍ ନଉଛନ୍ତି ଆଉ କଣ କରିବା?
ହୁଁ।
ସେ ଯୋଉ ବଟମ ଛତୁ ପ୍ୟାକେଟ ଛତୁ ଶହେ ଟଙ୍କା ଲକ ନଉଛନ୍ତି। ଆଉ ସେ ଯୋଉ ଫୁଟାଛ ତୁ ଅଧିକ
ସଲାମ ଦେଖିଥିଲି।
ହୁଁ ଛୁଟିିକି ଘର ଆଣିଥିଲେ ଆଜି। ହୁଁ ସେପଟ ଘର।
ହଁ ହଁ। ଆପଣ ନେଇକି ଆସିବେ ମଟନ୍ ଛତୁ ବିରିୟାନୀ କଲେ ଭଲ ଲାଗିବ ନହେଲେ ତରକାରୀ ଏତେ ଭଲ ଲାଗୁନୀ।
ହୁଁ ତରକାରୀ ସେ ରୁଟି ଫୁଟି ରେ ଖାଇହବ ସେ ଯୋଉ ଛତୁ ତରକାରୀ।
ହୁଁ ହୁଁ।
ଏଇ ଯୋଉ ଭାତ ଫାତରେ ଖାଇହବନି ଜମା।
ହଁ।
ହଁ ଆଉ ପରେ ଟାଇମ ତ ହେଇଗଲାଣି। ପରେ ଗୋଟେ କେତେବେଳେ କହିବ ସେ ଛତୁ ରେସିବି ଆଉ।
ହଁ ପତ୍ର ପୋଡ଼ା ତତେ କହମି ଆଉ ଗୋଟେ।
ହଁ ଆଉ ସବୁ ଭଲ?
ହଁ ସବୁ ଭଲ ଆଉ ଏମତି ଚାଲିଛି।
ହଁ ହଉ ଆଉ